ହାଲୋ।
ମାମଡ଼ା ନମସ୍କାର।
ନମସ୍କାର।
କଁ କରୁଥିଲେ?
ଏଇ ବସ୍ ଚି ସନ୍ଧ୍ୟାରେ ଏଠି ଆଉ। ଆପଣ କଣ କରୁଚନ୍ତି?
ମୁଁ ବି ଏଠି ବସ୍ ଚି। ଆଚ୍ଛା ମତେ ଗୋଟେ କଥା କୁହନ୍ତୁ ଆ ପୋଡ ପିଠା ବନେଇ ସେଣିଚନ୍ତି ଆପଣ?
ହଁ ପୋଡପିଠା ବନେଇ ଜାଣିଚି।
କେମ୍ ତି କଁ ମତେ ଟିକେ କହିଲେ ମୁଁ ବି ବନେଇବାକୁ ବହୁତ୍ ଇଚ୍ଛା କିନ୍ତୁ ମତେ ଜଣା ନାହିଁ କେମ୍ ତି କଁ ବନାନ୍ତି।
ମୁଁ କହିବି ଏବେ ରେସିପିଟା।
ହଁ କୁହନ୍ତୁ।
ବନେଇକି ମତେ ଦେବେ ତ
ଆଜ୍ଞା।
ବ ଆମର ତ ପୋଡପିଠା ଫାଷ୍ଟ୍ ଆମର ବିରି ଚାଉଳରେ କେତେ ପ୍ରକାର ତ ପୋଡପିଠା ଅଛି ଆମର। ଯଦି ବିରି ଚାଉଳ ରେ ବନେଇବାକୁ ଚାହୁଁଚନ୍ତି ଫାଷ୍ଟ୍ ବିରି କି ବତୁରଇ ଦେବେ ତାକୁ ପୁରା ପାଞ୍ଚ ଛଅ ଘଣ୍ଟା ବତୁରଇ ସାରିଲା ପରେ ତାକୁ ଧୁଆ ଧୁଇ କରିକି ଚାଉଳ ବି ବତୁରଇ ଥିବେ ସେଟା ବି ମାନେ ଭଲ୍ ସେ ସେ ଧୁଆ ଧୁଇ କରିକି
ଆମର ତାକୁ ଗ୍ରାଇଣ୍ଡିଙ୍ଗ କରିବେ ଆପଣ ଚାହିଁଲେ ଏକାଠି ଗ୍ରାଇଣ୍ଡିଙ୍ଗ କରିପାରିବେ ନହେଲେ ଅଲଗା ଅଲଗା ଗ୍ରାଇଣ୍ଡିଂ କଲେ ଭଲ ବିରି ଟିକେ ନାଙ୍କୁ ହଁ ଯୋଉ ଫେଣେଇବାକୁ ବି ହବ ଟିକେ ତାପରେ ଚାଉଳ ମିଶେଇବେ ମିଶେଇ ସାରିଲା ପରେ ଆପଣଙ୍କ ସେଟା ରହିଲା ତାପରେ ଆପଣଙ୍କର ନଡ଼ିଆ ଥିବ ନଡ଼ିଆ ଛୋଟ ଛୋଟ ପିସ୍ କର କାଟିବେ ଆଉ ବି ଯଦି ଅଲଗା ଡ୍ରାଇ ଫ୍ରୁଟ୍ସ ହେରିକା ପକେବାକୁ ଚାହୁଛନ୍ତି ବି ସେଇଟା ବି ଛୋଟ ଛୋଟ କରି କା କାଟିକି ତାକୁ ଗୋଟେ ସାଇଟିରେ ରଖିବେ ଆମର ଗୁଜୁରାତି ହେଲା, ଆଉ ତାପରେ ତାପାଇଁ ତେଜ ପତ୍ର
ଆଜ୍ଞା।
ଗୁଡ଼ ଏଇ ସବୁ ଦରକାର ଅଛି ଆମର ଫାଷ୍ଟ ଗୁଡ଼କୁ ମେଲ୍ଟ କରିଦେଇକି ମାନେ ଖାଲି ଜଷ୍ଟ ମେଲ୍ଟ ହେଇଗଲେ ତାକୁ ଛାଣିଦବ ଟିକେ ଗୁଡ଼ରେ ଯାହାବି ମଳା ଅଂଶ ଥିବ ସେଇଟା ବି ପଳେଇବ ଛାଣିକି ଆମର ସେ ବିରି ଜଳରେ ଦେଇପାରିବେ ନାଇ ଯଦି ଆପଣ ମିଠା ଖାଇବାକୁ ଚାହୁଁନାହାନ୍ତି ଆମର ଖାଲି ବି ସେମିତି ବିରି ଚାଉଳରେ ବି ଲୋକ ବହୁତ ବନେଇକି ଖାଉଛନ୍ତି ମିଠା ନ ପକେଇକି। ଖାଲି ବି ବନେଇ ପାରିବେ ଗୁଡ଼ ଟାକୁ ସ୍କିପ୍ କରିଦେବେ ତାପରେ ସେଟା ଗୁଡ଼ ପକେଇ ଦେଇକି ସେଥିରେ ସେଟାକୁ ଗୋଳେଇଦେବେ ତାପରେ ଯାହା ବି ଡ୍ରା ଫ୍ରୁଟସ ରେ କାଟିକି ରଖିଥିବେ ନଡ଼ିଆ, କାଜୁ ଖିସିମିସ୍, ଯାହାବି ତାକୁ ଟିକେ ତେଲରେ ଅଳ୍ପ ଭାଜି ଦେଇକି ସେଥିରେ
ହଁ, ହଁ।
ତାପରେ ତାକୁ ଅ ଘିଅ ଥିବ ଆପଣଙ୍କର ଗୁଆ ଘିଅ ଥିବ ସେଇଟା ଟିକେ ପକେଇଦେବେ ସେଥିରେ
ଗୁଆ ଘିଅ ପକେଇକି ଜନ୍ତନ୍ତି ନା।
ହଁ ଜନ୍ତା ପୋଡବିଟା ଯୋଉଟା ସେଇଟା ଆପଣଙ୍କର ଖାଲି ଚାଉଳରେ ହବ। ସେଟା ବିରିରେ ହୁଏନି ନା ସେଟା ଚାଉଳରେ ହୁଏ ଖାଲି ଆଉ ଏଇଟା ଗୋଟେ ଟାଇପ ସେଇଟା ଗୋଟେ ଟାଇପ୍ ର ଆଉ।
ନାଇଁ ମୁଁ ଘରେ ଦେଖିଛି କି ସେଇଟା ପାଣିରେ ସବୁ ପକେଇ ପକେଇ ଦେବେ ଗୁଡ଼ ଯୋଉ ଗୁଜୁରାତି ନଡିଆ ପୁଡିଆ ସବୁ ପକେଇକି କାଜୁ, ଭାଜୁ ପ ପକେଇକି ତାକୁ ଫେଣ୍ଟିକି ତା ଦେ ଚାଉଳ ଗୁଣ୍ଡ ନାଇଁ କି
ଆଜ୍ଞା।
ଚାଉଳ ଗୁଣ୍ଡ ପକେଇକି ତାକୁ ଜନ୍ତିବେ ପୂରା ସେ ଟିକେ ହେ ଗଲେ ତାକୁ ବାହାରେ କରିକି ଥଣ୍ଡା କରିକିନା ତାକୁ ସେ ପତ୍ର ଉପରେ ଦେଇକି କଡ଼େଇରେ ତାକୁ ରଖିଦେବେ ତାପରେ ଫୁଣି ସେ କାଜୁ, ଫାଜୁ, ଆଲମଣ୍ଡ ହରିକା ପକେଇକି ଘୋଡେଇ ଘାଡେଇକି ଉପରେ ତଳେ ଜାଳ ଥିବ ସେ ଯୋଉ ଘଷି ଆମର ଥାଏ ସେ ଘଷି ଉପରେ ପକେଇକି ଜାଳିକି ସେଟାକୁ କରନ୍ତି ଆଉ ରାତି ସାରା ସେଟା ବସେ।
ଆମର ତ ରାତି ସାରା ଏଠି ଆଉ ଆମର ତ ଚୁଲି ନାହିଁ ନା ଆମର ଏଠି ଗ୍ୟାସ୍ ରେ କରୁ ତ ଆମେ ସେମିତି ପଇଁଚାଳିଶ ମିନିଟ୍ ବସେଇ ଦେବୁ ପ୍ରେସର କୁକରରେ ଦେଇଦେବୁ ନାଇଁ ତ ନର୍ମାଲ କଡେଇରେ ଦେଲେନେ ବାକି ପତଳା ପତଳା କରୁ କିନ୍ତୁ ଯୋଉଟା ଆଟଲିଷ୍ଟ ଚୁଲି ରେ ବନେଇବ ରାତି ଯାକ ଯୋଉଟା ରହିବ ନିଆଁରେ ସେଇ ପୋଡ଼ପିଠାଟା ବହୁତ ବଢ଼ିଆ ଲାଗେ।
ହଁ ସେଇଟା ବହୁତ ନରମ ହୁଏ, ବଢ଼ିଆ ଲାଗେ ସଫ୍ଟ୍ ସଫ୍ଟ। ଆଉ ଘିଅ, ଘିଅ ମାନେ ଫ୍ଲେବର ବି ଆସେ ସେଟା।
ହୁଁ ସେଟା ଉପରେ ବି ନିଆଁ ଦିଆ ହୁଏନା ଆମର ପୋଡ଼ ପିଠା ଟା ଆମର ତଳେ ଟିକେ ମାନେ ବହୁତ ନିଆଁ ଟାଇପ୍ ର ଥିବ ଜଲା ହଉନଥିବ କିନ୍ତୁ ଟିକେ ମାନେ ନିଆଁ ତାତିଲା ଭଳିଆ ଥିବ ଚୁଲି ଲିିଭି ସାରିଲା ପରେ ଯୋଉଟା ଥାଏ ଆମର ବହୁତ୍। ତୁ ଜଳିଲା ଭଳିଆ ନିଆଁ ଟା ଯୋଉଟା ତୁ ସେଇଟା ଉପରେ ବସିଲା ଆମର ପୋଡ ପିଠା ଟା ବସିଲା ତାପରେ ଘୋଡେଇକି ତାପରେ ପ ତ୍ର ଦେଇକି ତା ଉପରେ ଆହୁରି ଆମର ନିଆଁ ଦିଅନ୍ତି।
ହଁ ହଁ।
ମାନେ ଉପର ଟା ବି ମାନେ ପୋଡି ପାରିବ।
ହଁ ହଁ। ନା ଏପଟ ଉପର ତଳ ତଳ ଏତେ ପୋଡି ନଥିବ ଉପର ଟା ବହୁତ୍ ପୋଡିଥିବ। କିନ୍ତୁ ସେ ପୋଡା ପୋଡା ଯେ ଇଏଟା ଖାଇବାଟାକୁୁ ଭଲ ଲାଗେ। ମାନେ ବେଶୀ ପୋଡି ଯାଇଥିବ ସେଇଟା ତ କାଟିକି ଫିଙ୍ଗି ଦିଅନ୍ତି ଯୋଉଟା କମ କମ ପୋଡିଥିବ। ସେଇ ଜିନିଷ ଟା କାଟିକି ଖାଇବା ପାଇଁ ଭଲ ଲାଗେ କିଛି ଲୋକ ତାକୁ ଫିଙ୍କି ଦିଅନ୍ତି କାଟିକି। କିନ୍ତୁ ସେଇଟା ଯିଏ ହଁ ଯୋଉଟା ସେଇଟା ଯିଏ ନ
ପୋଡ ପିଠା ତ ନାଁ ତାର ହଉଛି ପୋଡପିଠା ସେଇଟା ତ ପୋଡିଥିବ ହିଁ। ତାକୁ ସେ ପୋଡା ଟାକୁ ଖାଇବାକୁ ପୋଡ ତାର ଟେଷ୍ଟ ଅଲଗା।
ହଁ।
ଆଉ ପୋଡ ପିଠାରେ ଯଦି ପୋଡା କାଢିକି ଫୋପଡାବା ତାହେଲେ ଆଉ କଣ ଖାଇବା ଆମେ?
ହଁ ଆପ୍। ଆଉ ବାହାରେ ତ ପୁଣି ଏବେ କାଲି ବାହାରେ ବେଶୀ କାଲି ପୋଡପିଠା ତ ଆଉ ହଉ ପୋଡ଼ିକି କରୁନାହାନ୍ତି କ୍ଷୀର ପୋଡ଼ ପିଠା କରିଦଉଚନ୍ତି।
ଏଇଠି ତ ସବୁ ପୋଡ ପିଠା ସବୁ ବିକ୍ରି ହଉଛି ଆମର ଏଠି ଦୋକାନ ରେ। ଆଉ ମାନେ ଗୋଟେ ଗୋଟେ ପିସ୍ କି ଦଶ ଟଙ୍କା ଲେଖା ନଉଚନ୍ତି। କୋଡିଏ ଟଙ୍କା ଆଉ ମାନେ ଭଲ ଭଲ ଜାଗାରେ ହେଲେ ପଚାଶ ଟଙ୍କା ଏଇଭଳି
ହୁଁ ହୁଁ ଗୁମ୍ଫା ଏକାଦଶୀ ଶୁଣିଚନ୍ତି?
ନା।
ଆମର ଏପଟେ ଗୁମ୍ଫା ଏକାଦଶୀ ହୁଏ। ପ୍ରପର ସେଇ ଗୁମ୍ଫା ଏକାଦଶୀ ଦିନ ପୋଡ ପିଠା ଟା ହୁଏ।
ଆପଣଙ୍କ ରଜରେ ପୋଡ ପିଠା ହୁଏ ନିକି?
ଆ ରଜରେ ହୁଏ। ରଜରେ ତ ହୁଏ କିନ୍ତୁ ଆମର ଏପଟେ ଆଉ ଗୋଟେ ଦିନ ବି ହୁଏ ସେ ଘରେ ଘରେ। ହୁଏ ଗୁମ୍ଫା ଏକା ଦଶି ଦିନ। ସେ ମହାପୁରୁଷ ଅଛନ୍ତି ବିଲରେ ଗୋଟେ ମହାପୁରୁଷ ଅଛନ୍ତି ସେଇଠି ନେଇକି ତାଙ୍କୁ ପୂଜା କରାହୁଏ। ଆଉ ମାଜ୍ଞା ସମସ୍ତଙ୍କୁ ବଣ୍ଟା ହୁଏ ଯେତେ ଲୋକ ଆସନ୍ତି।
ମାନେ ଏମିତି କଣ ସମସ୍ତେ ବି କରିଥାନ୍ତି ନା ଜଣେ କିଏ ଏମତି କରନ୍ତି?
ସମସ୍ତଙ୍କ ଘରେ ଘରେ ହେଇଥାଏ।
ଓହୋ।
ନାଇଁ ଆମର ଏପଟେ ନାହିଁ।
ହଁ ହଁ ଆମର ଏପଟେ ଅଛି। ଗୁମ୍ଫା ଏକାଦ
ମୁଁ ବି ଏଇଟା ଶୁଣି ନଥିଲି ଏଇଟା ନୂଆ ବି ମାନେ ଜାଣିଲି ଯେ ଗୁମ୍ଫା ଏକାଦଶୀ ଗୋଟେ ଅଛି ବୋଲିକି।
ହଁ। ସେଇଦିନ ହିଁ ପୋଡା ହୁଏ ଆଉ ଗୋଟେ ଜିନିଷ ଅଛି ଏପଟେ। ଯାହାର ନାଁ ରେ ଏଇ ଜିନିଷ ଟା ମାନେ ଆରମ୍ଭ ହେଇଥିବ। ଯୋଉ ଲୋକର ନାଁରେ ପିଠା ଟା ଆରମ୍ଭ ହେଇଥିବ ସେ ଲୋକର ଯଦି ଏମିତି କିଛି ବି ବୁଢା ହେଇକି ଡେଥ୍ ହୋଉ। କି କିଛି ବି ଆକ୍ସିଡେଣ୍ଟ ହେଲେ ଡେଥ୍ ହଉ ତାପରେ ଯଦି ସେଇଦିନ ସେଇ ଜିନିଷ ଟା କରନ୍ତି ସେ ଜିନିଷ ଟା ଆଉ ହୁଏନି।
ଆଜ୍ଞା ଗୋଟେ ଅଛି ଆଉ ରୀତିନୀତି ହିସାବରେ ମାନୁଛନ୍ତି ଲୋକ ଆଉ। ଆଜ୍ଞା।
। ଆଉ ଆପଣ କଣ କଣ କରିଥିଲେ ସେ ଯୋଉ କୋଉ କୋଉ ପିଠା କହିଥିଲେ?
ମୋର ତ ପୋଡପି ପିଠା ଆଉ ଚକୁଳି ଇଟଲି ଆପଣ ଜାଣିଛନ୍ତି ଚକୁଳି କେମିତି ବନା ହୁଏ?
ହଁ ଚକୁଳି ତ ଜାଣିଛି ଆପଣ ମୁଆଁପିଠା ଜାଣିଛନ୍ତି କେମିତି ହୁଏ।
ନା।
ମୁଆଁ ପିଠା ବି ସେ ଯୋଉ ଚକୁଳି ଆଣଥିବ ଏ ହାଣ୍ଡିରେ ତଳେ ହାଣ୍ଡିରେ ଗୋଟେ ଜାଗାରେ ପାଣି ଗରମ ଚୁଲିରେ । ହାଣ୍ଡିରେ ଗୋଟେ ଜାଗାରେ ପାଣି ଗରମ କରିଦେଇଥିବେ ତା ଦେହରେ କାଠି ଫାଟି ପୁରେଇ ଦେଇଥିବେ ତଳେ। ଉପରେ ଛଣ ଛଣ ଉପରେ ଗୋଟେ କପଡ଼ା ଦିଆଯାଇଥିବ।
ନା ହଁ ହଁ କୁହନ୍ତୁ?
କପଟା ଦିଆଯାଇଥିବ ତା ଉପରେ ସେ ଯୋଉ ଆଣ ଟା ଦିଆ ହେଇକି ଛେନା ନଡିଆ ହରିକା ଭଜା ହେଇଥିବ ଗୁଜୁରାତି ପଡିକି ଗୋଟେ ଜାଗାରେ ସେଇଟାକୁ ଦେଇକି ତା
ମାନେ ଗୋଟେ ହାଣ୍ଡି ବଶିଥିବ ତାପରେ ଗୋଟେ ବନ୍ଧା ହବ କପଡାଟେ ତା ଉପରେ ସେଇ ଆଣୁଟାକୁ ଦେଇ କି ତା ଦେହରେ ମାନେ ସେ ଯୋଉ କରିଥିବା ଆମେ ପୁର ଟା ସେଇଟା ଦେଇକି ତାପରେ ଆଉ ଗୋଟେ ହୁଁ
ପତଳା ଲେ ଆଗ ତା ଘୋଡ଼ ଆ ଯଏ ହଁ
ମାଟିର ଗୋଟେ ମାନେ ଇଏ ଟାଇପର।
ହୁଁ ମଝିରେ ମଝିରେ ତାକୁ ଏଇ ଯୋଉ ଆମର ଖଡିିକା ଖଡିିକା ସାହାଯ୍ୟରେ ଫୁଟା ହେଇକି ଚେକ୍ କରା ହୁଏ ଯଦି ଖଡ଼ିକା ଲାଗିଯିବ ତ ସେଇଟା ସିଝିନି ଯଦି ଖଡିକାରେ କିଛି ନ ଲାଗିବ ପୁର ଫୁର କି ଆଣ ଫାଣ ଯି ନ ଲାଗିବ ସେ ଜିନିଷ ଟା ସ ଜି ଯାଇଥିବ ପୁଣି କାଢି ଆଣିବା ତାକୁ ଆ ଆଉ ଏତେ ଟେଷ୍ଟ ଲାଗେ ମାନେ ଉପରେ ମୋଟା ଲେୟାର ର ଦିଆଯାଇଥିବ ତା ଦେହରେ ପୁ ଯୋଉ ପୁର ଛେନା ନଡିଆ ପୁର।
ଆଜ୍ଞା।
ସେଟା ବଢିଆ ଲାଗେ ଖାଇଆ ପାଇଁ।
ଏବେ
କେମିତି ଦିନେ କରିବେ ଘରେ ଦେଖିବେ ଖାଇବେ ବଢିଆ ଲାଗିବ। ଗ୍ୟାସ ରେ ବି ହେଇପାରିବ ସେ ଜିନିଷ। ନା ନା ପରିଶ୍ରମ ନାହିଁ ଇଟିଲି ଛାଞ୍ଚରେ ଆପଣ ଗ୍ୟାସ ରେ ବି କରିପାରିବେ। ଏ ଜିନିଷ ଟା।
ଏଇ କପଡା ବାନ୍ଧିକି ଏଇ ସବୁ ମାନେ କଣ କହିଲେ ଆମ ମା ବୋଉ ଘରିକା ଆମର କରୁଥିଲେ। ମା ଘରିକା ଆମର କରୁଥିଲେ ସେମାନେ ମୁଁ ସେତେବେଳେ ଏଇ ଜିନିଷ ଗୁଡା ଖାଇଥିଲି। ଯେ ଏମିତି ପୁର ଦିଆ ହୁଏନି ଆମର ସାଧା ହୁଏ। ଆଉ ସେଇ ଟାଇପରେ ସେଇ ଟାଇମ୍ ରେ ଖାଇଥିଲି। ଏଇ ପିଠା ଏମିତି ହୁଏ ବୋଲି ଜାଣିଛି ଏମିତି ଗୋଟେ ହାଣ୍ଡି ବସିବ ଆଉ ତା ଉପରେ ଏମିତି କପଡା ବନ୍ଧା ଯାଇକି ଏମିତି ଦିଆ ହୁଏ ବୋଲି।
ହଁ।
ଆଉ ସେତେବେଳେ ବି ଥିଲା ଆମର ଯୋଉ ଗୋଟେ ଡାଲା ଟାଇପ ର ଥିଲା ସେଥିରେ ବି ପିଠା ହଉଥିଲା ସେଇଟା ତ ଆଉ ଏବେ କୋଉଠି ମୁଁ କାଇହିଁ ଦେଖିବାକୁ ବି ପାଉନି ସେଇଗୁଡା ନା ଗାଁଡେ ବି ମୁଁ ଯାଉଛି କିନ୍ତୁ ସେଇ ଜିନିଷ ଆଉ ନାହିଁ
ହଁ ଆମର ଏପଟେ ଘନ ହଁ ଇଟିଲି ସାଞ୍ଚ ରେ ବହୁତ ସହଜରେ ଇଟିଲି ଯୋଉ ପୁର ଇଥିଲି ସେଟାକୁ କରିକି ଦେଇ ଦଉଛନ୍ତି ଖାଅ କିନ୍ତୁ ଆଚୁଆଲି ପିଠାଟା ନୂଆ ପିଠାଟା ହଉଛି ଇଆ
ହୁଁ।
ହଁ।
ଆଉ ଖା ଧଳା ଯୋଉ ଧଳରେ ଯୋଉ ଗୋଟେ ହେଇଥାଏ ଚାଉଳ ରେ ଗୋଟେ ଧଳା ମଣ୍ଡା ଟାଇପ ର ଖାଇଛନ୍ତି କେବେ
ହଁ ଗଇଁଠା
ହଁ ଗଇଁଠା ମଣ୍ଡା ଗଇଁଠା
ହଁ ଗଇଁଠା କ୍ଷୀର ଗଇଁଠା କ୍ଷୀର ଗଇଁଠା ହୁଏ ଆମର ସେ ଗଇଁଟାକୁ କ୍ଷୀରରେ ଇଏ ହୁଏ ତାକୁ ରନ୍ଧା ହୁଏ ମାନେ ଫୁଟେ ଆଉ ଫୁଟା ହୁଏ ଗଇଁଠା ହେଇଯିବ ଆଗେ ସୀତା ସିଝି ହେଇଯିବ କ୍ଷୀର ଗରମ କରି ତାହରେ ପକେଇକି ଚିନି ଫିନି ଗୁଜୁରାତି ଗୁଣ୍ଡ ପକେଇକି ନା ତାକୁ ଘାଣ୍ଟନ୍ତି ଘାଣ୍ଟଟି ଫଲି ସେ ହେଇଯା
ଓହୋ
ହଁ ଆଉ
ଅଛି କେତେ ପ୍ରକାର ସବୁ ପିଠା ଯୋଉଟା କି ତମେ ଜାଣିନ ତମ ପଟେ କଣ ଅଛି ଯୋଉଟା ଆମେ ଜାଣିନ ଆମେ ଏମତି କହିଲେ ସବୁ ଜାଣିପାରିବା ଆଉ ମାନେ ଗୋଟେ ଫାଷ୍ଟ ଟାଇମ ଶୁଣିଲି ଏଇଟା ଗୋଟେ ପିଠା ଆପଣ କହିଲେ ମୁଆ ପିଠା ଏଇଟା ଗୋଟେ ମାନେ ନୂଆ ନାଁ ଏଇଟା। ଏଇଠୁ ଫାଷ୍ଟ ଟାଇମ୍ ଶୁଣିଲି।
ହଁ।
ହୁଁ
ଆଉ ଘରେ ସମସ୍ତେ ଭଲ ଅଛନ୍ତି।
ହଁ ଭଲ ଅଛନ୍ତି ସମସ୍ତେ ଟିଫିନ ରେ କଣ ଖାଇଲେଣି?
ତ ଆଡେ ବହୁତ ବହୁତ ବହୁତ ମାନେ ଅଲଗା ଅଲଗା ଜାଗାରେ ଅଲଗା ଅଲଗା ରେସିପି। ବୁଝିପାରିଲେ ଏମତି ଦେଖିବାକୁ ଗଲେ ଓଡିଶାରେ ତ ପ୍ରବଳ ସବୁ ଫେମସ ଫୁଡ। ତାକୁ କହିବାକୁ ଗଲେ ଆଉ ପୁଣେ ଯୁଗ ପଳେଇବ କୋଉଠିକାର କଣ?
ସେଇଟା ତ ସବୁଆଡେ ମଣିଷ ମାନେ ହିଁ ନିୟମ ତିଆରି କରୁଛନ୍ତି ସେଇମାନେ ସବୁ ଅଲଗା ଅଲଗା ସବୁ ଇଏ କରୁଛନ୍ତି। ଯୁଆଡେ ଯାହା ରହିଲା ଆଉ
ଆପଣ ସ କଥା ହେଇକି ଭଲ ଲାଗିଲା। କଥା ହବା ପରେ କାହିଁକି?
ୱେଲକମ୍।